ଆଉ ତେ କଣ କରୁଛନ୍ତି?
ବର୍ତ୍ତମାନ ଘରୁ ଆସିଲି ପ୍ରହ୍ଲାଦ, ଆଉ ଆପଣ ଦେହ ଭଲ ଅଛି?
ହଁ ମୋର ଦେହ ଭଲ ଅଛି।
ଆଚ୍ଛା ହଁ ପ୍ରହ୍ଲାଦ। ଗାଁକୁ ଯାଇକି ଏବେ ଆ ଏଇନେ ପହଞ୍ଚିଲି। ରୁମ୍ ରେ ରୁମ୍ ରେ କେହି ଏବେ ତିନି ଦିନି ରହିକି ଆସିଲି ପ୍ରହ୍ଲାଦ କାମ ଥିଲା ଏ ରୁମ୍ ନାଇଁ ପ୍ରହ୍ଲାଦ ଖାଇନି ରୁମ୍ କୁ ଆସିକି ଖାଇଲି ଭାବୁଥିଲି। ବର୍ତ୍ତମାନ ରୁମ୍ ରେ କେହି ବି ନାହାନ୍ତି। ଦେଖିଲି ରୁମ୍ ରେ ପରିବା ବି କିଛି ନାହିଁ ମୁଁ ଯାଇକି ବଜାରରୁ କଁ ଆଣିକି ରୋଷେଇ କରି ଅଲି ଭାବୁଥିଲି ପ୍ରହ୍ଲାଦ ଆପଣ କଲ୍ କଲେ ଆଉ।
ଆଚ୍ଛା କଣ ଆଣିବୁ ଭାବୁଛ।
କଣ ଛତୁ ଟିକେ ଆଣିବି ଆଣିବି ଛତୁ ମସଲା କରିଲି ଅଥିଲି ଅଲଗା। ତମକୁ ଛତ ମସଲା ଆସୁଛି ପ୍ରହ୍ଲାଦ?
ଆରେ ନା ନା ମତେ ତ ଜଣା ନାହିଁ। ତୁମେ ବୋଧେ ଜାଣିଥିବ ଛତୁ ମସଲା କେମିତି କରାଯିବ କାହିଁକି ନା ତୁମେ କାହିଁକି ନା ତମେ ରୁମ୍ କାଢିକି ରହୁଛନ୍ତି ନା।
ଛତୁ ମସିଲଲା ରୁମ ରେ କେବେ କଣ କେମିତି କରିଦବୁ ପ୍ରହ୍ଲାଦ ଆପଣଙ୍କୁ କଣ ଜଣାନ୍ତିଥିବ ଭଲ କହିଲେ ଟିକ ଥାନ୍ତି।
ନା ମୁଁ ତ ସେତେ କିଛି ଜାଣିିନାହିଁ ଛତୁ ମସଲା ବିଷୟ ମା ତ ମୋ ମା କେତେବେଳ କେତେବେଳେ ଛତୁ ତରକାରୀ ହିଁ କରିଥାଏ ତ ମୁଁ
ହଁ ହ କହୁନାହାନ୍ତି ଛତୁ ତରକାରୀ ରେସିପି ଟା କେମିତି କଣ ଆପଣ ଜାଣିଛନ୍ତି।
ଛତୁ ତରକାରୀ ଖାଦ୍ୟ ତ ପ୍ରଥମେ ତ ମା ମୋର ଛତୁକୁ ଟିକେ ଟିକେ କାଟି ଦେଇଥାଏ ତାପରେ ପୁଣି ଗୋଟେ ଥର ଧୋଇ ଦେଇୋଇଥାଏ ତାର ଯୋଉ କଳା କଳା ଜିନିଷ ଯାହା ଲାଗିନଥାଏ କି? ସେଗୁଡାକ ବାହାରି ଯାଏ ତାପରେ ମା କଣ କରନ୍ତି ପାଣିରେ ପୁଣି ଛତୁ ଛତୁର ପାଣିରେ ପୁଣି ହଳଦୀ ହଳଦୀ ଦେଇକି ଧୋଇଦିଅନ୍ତି। ପୁଣି ପୁଣି ଛତୁକୁ ଛାଣି ଦିଅନ୍ତି। ତାପରେ କରେେଇରେ କରେେଇରେ ଆମର ଯେମିତିକି ମସଲା ଦ୍ରବ୍ୟ ମରିଚ ଗୁଣ୍ଡ ହଳଦୀ ଲୁଣ ଟମାଟୋ। ଇତ୍ୟାଦି ପକେଇକି ଟିକେ ଅଳ୍ପ ପିଆଜ ପକେଇକି ପିଆଜକୁ ନାଲି ନାଲି ହେଲା ପର୍ଯ୍ୟନ୍ତ ଛାଡି ଦିଅନ୍ତି। ତାପରେ ଛତୁକୁ ପକେଇକି ଟିକେ ଢାଙ୍କୁଣି ଘୋଡ଼େଇ ଦିଅନ୍ତି ପୁଣି ଦୁଇ ତିନି ମିନିଟ୍ ପରେ ପୁଣି କାଢ଼ିଥାନ୍ତି ଲୁଣ ଟିକେ ହଳଦୀ ଗୁଣ୍ଡ ମରିଚ ଗୁଣ୍ଡ ପକାଇଥାନ୍ତି। ଛତୁ ମାନେ ଦ୍ରବ୍ୟ ଦ୍ରବ୍ୟ ଅନୁସାରେ।
ହ।
ତାପରେ ପାଣି ଟିକେ ଦେଇଥାନ୍ତି ତାପରେ ଯଉ ଛତୁ ପାଇଁ ଯଉ ମସଲା ବାଟିଥାନ୍ତି। ସେ ମସଲା ମସଲା ଗୁଣ୍ଡ ପୁଣି ପକା ସେ ଛତୁ ତରକାରୀରେ ପକେଇଥାନ୍ତି। ତାପରେ ପାଣି ଟିକେ ଦେଇକି ପୁଣି ଢାଙ୍କୁଣୀ ଘୁଡେଇ ଦିଅନ୍ତି ପାଞ୍ଚ ଦଶ ମିନିଟ ପରେ ପୁଣି ଦେଖିଲା ବେଳକୁ ଛତୁ ତରକାରୀ ହୋଇଯାଇଥାଏ।
ମୁଁ ବି ଏମିତି କରିବି ବୋଲି ଭାବୁଥିଲି ପ୍ରହ୍ଲାଦ ଯାହା ହଉ ଆପଣ କହିଲେ। ତା ରେଶିପୀ ଟା। ଆପଣ କେବେ କରୁଛନ୍ତି? ଆପଣ କେବେ କରୁଛନ୍ତି ପ୍ରହଲ୍ଲାଦ। ଆପଣ କେବେ? କରୁଛନ୍ତି।
ନା ନା ମୁଁ ତ କେବେ କରିନାହିଁ ମୁଁ କେବଳ ମୋ ମାଆଙ୍କୁ ହିଁ ସାହାଯ୍ୟ କରିଥାଏ।
ହୁ ହୁ।
ଆପଣ ତ ବାରମ୍ବାର କରିଥିବେ।
ହଁ ବେଳେ ବେଳେ ଏମିତି ମୁଁ କେବେ କରିନାହିଁ ପ୍ରହଲ୍ଲାଦ। ଆମ ରୁମ ର ସାଙ୍ଗମାନେ ସବୁଦିନ କରିଦିଅନ୍ତି। ଏବେ ସେମାନେ ଗାଁକୁ ଯାଇଛନ୍ତି ତ ମୁଁ ନିଜେ କରିବାକୁ ପଡିବ ଆଉ।
ଆଚ୍ଛା ଘରେ କଣ ଖାଇକି ଆସିଲ?
ଘରେ ଜଳଖିଆ କରି ଆସିଥିଲି ପ୍ରହ୍ଲଦ ପୁରୀ ପୁରୀ ତରକାରୀ।
ଆଚ୍ଛା ଆଚ୍ଛା। ଆଉ ଘରେ ମାତା ବାପା ସବୁ ଭଲ ଅଛନ୍ତି କି।
ହଁ ବାପା ମାଙ୍କ ଦେହ ଭଲ ଅଛି।
ହଁ ଆମ ଘରେ ବାପା ମାଙ୍କ ଦେହ ସବୁ କିଛି ଭଲ ଅଛି।
ଏବେ ପ୍ଲସ ତ୍ରି ସରିଲା କଣ କରିବ ବୋଲି ଭାବୁଛ ପ୍ରହଲଦ?
ଆରେ ମୋର ତ ଆଗକୁ କି କୌଣସି କାର୍ଯ୍ୟକ୍ରମ ନାହିଁ। ଦେଖିବା ଆଗ କୁ ଦେଖି ଘରେ ଘରର ପରିସ୍ଥିତି ଦେଖି ହିଁ କଣ କରିହବ। କାହିଁକି ନା ଆଜିିକାଲିକା ଯୁଗରେ। ଯେମିତି ହେଲାଣି ତ ଘରକୁ ଦେଖିକି ହିଁ ଚଲିବାକୁ ପଡିବ କାହିଁକି ନା ଆଜିକାଲି ଯୁଗରେ ଟଙ୍କା ନଥିଲେ କିଛି ବି ହୋଇନଥାଏ। ତେଣୁକରି ଟଙ୍କାକୁ ଧରିକି ଟଙ୍କାକୁ ଧରିକି ସବୁ କିଛି କରିବାକୁ ପଡିବ।
ହୁଁ ହୁଁ ହଁ। ବି ସେମିତି ଟ ହେଲା ତ ମୁଁ ବି କିଛି ଭାବି ନାହିଁ କଣ କରିବି ଘରେ ପଚାରିକି କଣ କରିବା।
ଆଚ୍ଛା ଆଚ୍ଛା।
ହଁ ଗୋଟେ କଥା ଭାବୁଥିଲି ବ ଆଜ୍ଞା କୁହନ୍ତୁ।
କଣ କୁହନ୍ତୁ ଆପଣ କୁହନ୍ତୁ।
ଗୋଟେ କଥା ଭାବୁଥିଲି ପ୍ରହଲାଦ ସେଟା। ଏବେ ତ ପ୍ଲସ୍ ଥ୍ରୀ ସରିଲା ପିଲାମାନେ କିଏ କୁଆଡେ ଯିବେ।
ହଁ ହଁ ସତ କଥା।
ବଣଭୋଜି କରିବା ବୋଲି ଭାବୁଥିଲି ସେ ମତାମତ କେମିତି ଆପଣଙ୍କର କୁହନ୍ତୁ।
ବଣଭୋଜି ହଁ ବଣଭୋଜି କରିଲେ ତ ଭଲ ହୁଅନ୍ତା। କିନ୍ତୁ ପିଲାମାନଙ୍କର ମତାମତ ନେବାକୁ ପଡିବ ନା।
ଆପଣ ତ ସମସ୍ତଙ୍କ ସହ ଯୋଗାଯୋଗ ଥିବେନା।
ହଁ ମୁଁ ସମସ୍ତଙ୍କ ସହ ଯୋଗାଯୋଗରେ ଅଛି।
ଆପଣ ଟିକେ ପଚାରି ଜଣେଇବେ।
ଆଚ୍ଛା କେବେ କରିବା ବୋଲି ଭାବୁଛନ୍ତି।
ଏବେ ଜୁଲାଇ ପାଞ୍ଚ ଭିତରେ କରିଦେଲେ ଭଲ ହୁଅନ୍ତା ପ୍ରହ୍ଲାଦ। ଏ ପାଞ୍ଚ ଦିନ ଭିତରେ।
ହଁ ପାଞ୍ଚରୁ ସାତ ଦିନ ଭିତରେ କରିଲେ ଭଲ ହୁଅନ୍ତା। ହଁ ଉଁ ଆମେ ଯୋଉ ଗ୍ରୁପଟା ଖୋଲିଛେ ସେଇ ଗ୍ରୁପରେ ମେସେଜ କରିଦବା। ନା ବଣଭୋଜି ବଣଭୋଜି କରାଯିବ। କେଉଁମାନେ ମିଶିବେ କେଉଁମାନେ ମିଶିବେ ନାହିଁ।
ହୁଁ ହୁଁ ହଁ ପ୍ରହ୍ଲାଦ ସେମିତି ହିଁ କରନ୍ତୁ ଠିକ ହେବ। ଆଉ ବଣ ଭୋ ହଁ କୁହନ୍ତୁ। ମୁଁ କହିଲି ବଣଭୋଜିରେ କଣ କଣ କରିବା ଖାଦ୍ୟ?
ବଣଭୋଜି ରେ ସେଇଟା ତ ଆମେ ହିଁ କହିଦେଲେ ହବ ନାହିଁ। କିନ୍ତୁ ପିଲାମାନଙ୍କର ମତାମତ ନେବାକୁ ପଡିବ ନା। କଣ କଣ ଅ ଖାଦ୍ୟ ଖାଦ୍ୟ କରାଯିବ କଣ ନାହିଁ। ତୁମେ କଣ କଣ ଭାବୁଛ କଣ କଣ ଖାଦ୍ୟ କରାଯିବ ବୋଲି ଭାବୁଛ ତୁମେ?
ମତେ ସେମିତି କିଛି ଆସୁନି ପ୍ରହ୍ଲାଦ। ମତେ ଭାତ ଡାଲି କରିବାରେ ହିଁ ଆସେ। ଆଉ ଯାହା ଆଇଟମ ଆପଣ କଣ ଜାଣିଥିବେ କୁହନ୍ତୁ।
ମୁଁ କଣ ଭାବୁଥିଲି ନା ଯାହାହେଲେ ବି ତ। ଅତି କମରେ ତିରିଶ ରୁ ଚାଳିଶ ପିଲା ହେବେ ନା।
ହଁ ପ୍ରହ୍ଲାଦ ପ୍ରହ୍ଲାଦ ତିରିଶ ଚାଳିଶ।
ତ ମୁଁ କଣ ଭାବୁଛି କି ଭାତ ଡାଲି ଘାଣ୍ଟ ତରକାରୀ। ପନିର୍ ତରକାରୀ ଏବଂ ଛତୁ ମସଲା ଏବଂ ଚିପ୍ସି। ଏବଂ ସାଲାଡ ଟିକେ ସେତିକି କରିଦେଲେ ହବ ନାଇଁ କି।
ହଁ ପ୍ରହ୍ଲାଦ ମତେ କିନ୍ତୁ ଆସେ ଭାତ ଡାଲି। ଆଉ ଘାଣ୍ଟ ତରକାରୀ କେମିତି ହବ ପ୍ରହ୍ଲାଦ ଜାଣିଛନ୍ତି ଆପଣ।
ଘାଣ୍ଟ ତରକାରୀ ତ ସମସ୍ତ ପରିବା ମିଶେଇକି ହୋଇଥାଏ।
ଆଚ୍ଛା।
କିନ୍ତୁ ତିରିଶ ଚାଳିଶ ପିଲା ପାଇଁ ଆମେ ତ ଏକେଲା ରାନ୍ଧି ପାରିବନି ନା।
ଗୋଟେ ରୋଷେଇଆ ଠିକ କରିବା ନା କଣ?
ହଁ ମୁଁ ବି ସେଇଆା ହିଁ ଭାବୁଛି ଯଦି ରୋଷିଆ ଯଦି ନକରିବା। ତ ଆମେ ଶବ୍ଦ ଅ ଶ ଦ୍ରବ୍ୟ ଅନୁସାରେ ଶବ୍ଦର ଶବ୍ଦ ଅ ଶବ୍ଦ କିପରି ଆସିବ ମସଲା ଗୁଣ୍ଡ ହଳଦୀ ଗୁଣ୍ଡ ଇତ୍ୟାଦି କିଛି ପକେଇ ପାରିବା ନାଁଇ ନାଁ। ତେଣୁକରି ଗୋଟେ ରୋଷିଆକୁ ଠିକ୍ କରିଦେବା।
ଆଚ୍ଛା।
କଣ କହୁଛ?
ହଁ ସେଇଟା ହିଁ ସେଇଆ ହିଁ କଲେ ପ୍ରହ୍ଲାଦ ଭଲ ହବ।
ଆଚ୍ଛା ମୁଁ ଆଜି ଗ୍ରୁପରେ ମେସେଜ କରିଦେଉଛି ତମାନେ ପିକ୍ନିକରେ ମାନେ ବଣଭୋଜିରେ ମିଶିବେ ବଣଭୋଜିରେ ମିଶିବୁ ନାହିଁ।
ହୁଁ।
ଆଛା ମୁଁ କଣ ଭାବୁଥିଲି କି କଣ ଆମିଷ ଏମିତି କରିବା କି?
ଆପଣଙ୍କୁ ଚିକେନ କରି କରିବା ରେସିପି ଆସୁଛି ପ୍ରହଲାଦ?
ଆରେ ନାଁ ନାଁ ସେଇଟା ତ ରୋ ରୋଷେଇ ରୋଷେଇଆ ହିଁ କରିବେ।
ହେଲା ଆପଣ ତ ଘରେ ଘରେ କେମିତି କେବେ କଣ କରିଥିବେ ନାଁ। ତା ରେସିପି ଟି ଜଣାନ୍ତୁ।
ହଁ ଘରେ ତ ଘରେ ତ କରିଥାଏ କିନ୍ତୁ ଏବେ ବର୍ତ୍ତମାନ ଏବେ ମୁଁ ଖାଦ୍ୟ ପ୍ରସ୍ତୁତି କରିରେନାହିଁ ଏବେ ବର୍ତ୍ତମାନ କେବଳ ମା ହିଁ ପ୍ରସ୍ତୁତ କରନ୍ତି।
ହ ହ ହେଲା ମା ପ୍ରସ୍ତୁତି କଲା ବେଳେ ଆପଣ ମୁଁ ପ୍ରହ୍ଲାଦ ଆମିଷ ଖାଇନି। ଯୋଉମାନେ ଖାଆନ୍ତି ସେମାନେ ଖାଇବେ ଆମିଷ ଯୋଉମାନେ ଖାଆନ୍ତି ନାହିଁ ସେମାନଙ୍କ ପାଇଁ ନିରାମିଷ କରିବା ଋଷେଇ।
ହଁ ହଁ ଏ ଠିକ କଥା ଆଚ୍ଛା ତୁମେ ଆମିଷ ଛାଡିବାର କାରଣ କଣ।
ଆମେ ସେ ଏମିତି ପ୍ରହ୍ଲାଦ ଦେଖିକି ଭଲ ଲାଗୁନି। ସେଥିପାଇଁ ଆମେଷ ଖାଏ ନାହିଁ।
ଆଚ୍ଛା ଆଚ୍ଛା ମୁଁ ବି ଆମିଷ ଖାଉନାହିଁ ବର୍ତ୍ତମାନ ଚାରି ମାସ ହେଲା ମୁଁ ଛଡ଼ି ଦେଇଛି ଆମୀଷ।
କମ ପାଇଁ ଛାଡିଲେ ଆପଣ?
ନାଁ ନାଁ ମତେ ମଧ୍ୟ ଭଲ ଲାଗୁନାହିଁ। କାହିଁକି ନା ସେ ଆମିଷ ଖାଇଲେ ବହୁତ ବାନ୍ତି ବାନ୍ତି ଆସିଥାଏ ତେଣୁକରି ମତେ ସେ ଆମିଷ କିଛି ଭଲ ଲାଗେ ନାହିଁ ଖାଇବାକୁ।
ହୁଁ। ବଣଭୋଜିରେ ଯୋଉ ପନିର ତରକାରୀ କରିବା ସେ ପନିର ତରକାରୀ ରେସିପି ଆପଣଙ୍କୁ ଜଣା? ପ୍ରହଲ୍ଲାଦ।
ହ ପନିର ତରକାରୀ ରେସିପି ମତେ ଜଣା।
ହଁ କେମିତି କଣ କଲେ ଭଲ ହୁଅନ୍ତା ମତେ ମୁଁ କେବେ କରିନ ନା ପ୍ରହ୍ଲାଦ ପନିର ତରକାରୀ।
ଆଚ୍ଛା ପନିର ତରକାରୀ ପନିର ଖୁର୍ମା କରିବା ତରକାରୀ ନ ପନିର ଖୁର୍ମା କଟିକି ବ ପଟଳ ପନିର୍ ଗ୍ରୀନ୍ ମଟର ଇତ୍ୟାଦି। ଆରେ କହିଲି ପୁରା କଟିକି। ଗ୍ରେନ୍ ମଟର ପନିର ତାପରେ ଆମର ପିଆଜ ଅ ତାପରେ କଣ ମିଶ ବିନିସ ଗାଜର ଯେତିକି ମିଶେଇଲେ ପନିର୍ ଖୁର୍ମା ହୋଇଥାଏ।
ହଉ ସେଇଥିପାଇଁ ମସଲା କଣ ଆବଶ୍ୟକ?
ମସଲା ଗୁଣ୍ଡ ଆମର କଣ ଯେ ଉଁ ପନିର ମସଲା। ଆଉ ତାପରେ ଆମର ମରିଚ ଗୁଣ୍ଡ ମସଲା ଗୁଣ୍ଡ। ଉଁ ଆମର କଣ କହୁଛନ୍ତି ସେଆ ଅ
ପୁସ୍ତ।। ହ୍ୟାଲୋ।
ଆଚଛା ପୁସ୍ତା।
ଆଚ୍ଛା କଣ କହୁଛ ବଣଭୋଜି କରିବା କି?
ହଁ ସେଇ ଗ୍ରୁପ ରେ ଆପଣ ମେସେଜ କରିଦିଅ। ପିଲାମାନଙ୍କ ଉପସ୍ଥିତି ଜାଣିକି ବଣଭୋଜି ଶୀଘ୍ର କରିଦେଲେ ଭଲ ହୁଅନ୍ତା।
ହଁ ହଁ ଠିକ କହିଲ।
କାହିଁକି ନା ପିଲାମାନେ କିଏ କୁଆଡେ ଯିବେ।
ହଁ।
ହୁଁ ହୁଁ ଯେତେ ଶୀଘ୍ର ପାରୁଛନ୍ତି ସେତେ ଶୀଘ୍ର କରିଦେଲେ ଭଲ ହୁଅନ୍ତା
ହଁ ସତ କଥା କହିଲ
ଏତିକି ହିଁ ଆଇଟମ କରିବା ନା ପ୍ରହ୍ଲାଦ
ମୁଁ ଭାବୁଛି ଯୋଉମାନେ ନିରାମିଷ ଖାଇବେ ସେମାନଙ୍କ ପାଇଁ ମାଛ ମାଛ ଛଣା ଟିକେ
ନିରାମିଷ ନିରାମିଷ ମାନେ ପନିର ଛତୁ ପ୍ରହ୍ଲାଦ
ସରି ଆମିଷ ଆମିଷ ଯୋଉମାନେ ଆମିଷ ଖାଇବେ ସେମାନଙ୍କ ପାଇଁ ଆମର ମାଛ ଛଣା ଟିକେ ଚିକେନ ତରକାରୀ ଟିକେ ଇତ୍ୟାଦି କରିବାକୁ ପଡିବ ନା କାହିଁକି ନା ସେମାନଙ୍କର ବି ମନ ଉଣା ହେଇଯାଏ ତେଣୁକରି ସେମାନଙ୍କ ପାଇଁ ଚିକେନ ଟିକେ ମାଛ ଟିକେ କରିବାକୁ ପଡିବ
ନିରାମିଷ କଣ କରିବା ପ୍ରହ୍ଲାଦ
ନିରାମିଷରେ କହିଲି ପରା ଆମର ପନିର ପନିର ଖୁର୍ମା ଛତୁ ମସଲା ଏବଂ ଚିପ୍ସ ପାମ୍ପଡ଼
ହଁ ହଁ ବେଶୀ ବି ଆଇଟମ କଲେ ଭଲ ନୁହଁ ପ୍ରହ୍ଲାଦ - କିଏ ବି ଖାଇ ପାରିବେ ନାହିଁ
ହଁ ହଁ ବେଶୀ ତ କରିବା କିନ୍ତୁ ସାମଗ୍ରୀ ଅଳ୍ପ ଅଳ୍ପ ନେବା
ହଁ ହଁ ହଁ ସେଇଟା ହିଁ ଠିକ ରହିଲ ତ
ଆଚ୍ଛା ସୁବର୍ ବଷାଦ।
ହଁ କୁହନ୍ତୁ ପ୍ର
ମୋ ମା ମୋତେ ଫୋନ କରିଲେଣି ମୋର ଟିକେ କାମ ଅଛି ମୁଁ ଆସୁଛି
ହଁ ମୋର ବି ଟିକେ କାମ ଥିଲା ପ୍ରହ୍ଲାଦ ମୁଁ ବି ଆସୁଛି ଆପଣଙ୍କ ସହ କଥା ହୁଁ କୁହନ୍ତୁ
ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳମୟ କରନ୍ତୁ ଏବଂ ଆପଣଙ୍କ ପରିବାରକୁ ଶାନ୍ତିରେ ରଖନ୍ତୁ
ହଁ ପ୍ରହ୍ଲାଦ ପ୍ରହ୍ଲାଦ ଧନ୍ୟବାଦ ଧନ୍ୟବାଦ ଆପଣ ରହୁଛି।